ପ୍ରଣାମ ବାନ୍ଧବୀ।
ନମସ୍କାର ଆଜ୍ଞା କୁହନ୍ତୁ ପ୍ରଣାମ। ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ବି ଭଲ ଅଛି।
ଆଉ ଉଁ କଣ କରୁଛନ୍ତି ଏବେ?
ଏଇ ରୋଷେଇ ଆଉ ।
ଆଜ୍ଞା।
ସମସ୍ତେ ଭଲ ଅଛନ୍ତି। ହଁ ଆମ ପରିବାରେ ସମସ୍ତେ ମଙ୍ଗ କୁଶଳ।
ଆଉ କଣ କଣ ଖାଇଥିଲେ ଆଜି ସକାଳୁ?
କୁ ସାଧାରଣତଃ ଅ ଚା ପି ଦିଅନ୍ତୁ ଗା ଠାକୁର ପୂଜା ସାରିଲା ପରେ ଟିକେ ଚା ପି ଦଉ ତାପରେ ଉଁ ପଖାଳ ଭାତ। ଅ ବାଦାମ ବଢି ଚୁରା ଆଉ। ବ।
ଆଉ ମଧ୍ୟାହ୍ନ ଭୋଜନ ରେ କଣ କଣ ପ୍ରସ୍ତୁତି ହଉଛି କହିପାରିବେ?
ରେ ଉ। ଆଉ ଡାଳି। ହଁ ଆଉ ଜହ୍ନି ଯୋଉ ସୋରିଷ ମସଲା ଦେଇ ପୋଷ- ତ ଟାଇପର ଆଉ। ବ ପ୍ରସ୍ତୁତ ହେଇସାରିଲାଣି ଆଉ ଖାଲି ପଣସ ମଞ୍ଜିରେ ଯୋଉ ମାନେ ଆ ଳୁ ପକେଇକି ଭଜାଟା ହୁଏ ଶୁଖିଲା ଭଜା ମସଲା ଦିଆ ଭଜା। ସେଇଟା ହବ ଆଉ। ହଁ ଆଉ ମୋ ବାଡିରେ ପଣସ ଅଛି ତ ଆ ସେଇ ପଣସ ସବୁ ଖିଆ ହେଇଥିଲା ସେଇ ମଞ୍ଜି ସବୁ ତୁ ଧୋଇ ଧାଇକି ସଫା କରି ରଖିଥିଲୁ। ସେଇୟା କୁ ଆଜି ଭାଜିବୁ। ଆଉ ଖଜା ପଣସ ମାନେ ପଣସ ଗୁଡା ପ୍ରା ଏତେ ଲ ବଡ ବଡ ଅଣ୍ଟେ ଅଣ୍ଟେ ଉଞ୍ଚୁରୁ ଲମ୍ବା ପୁରା। ବଢିଆ ପଣସ ମିଠା ପଣସ ପୁରା। ଆପଣଙ୍କ ଆଡେ ପଣସ ନାଇଁ କି?
ଆଜ୍ଞା ଆମର ଏବେ ପଣସ ଅଛି ପାଚି ନାହିଁ ଏବେ କଞ୍ଚା ଅଛି।
ଓହୋ ଆଉ କା ମାନେ ଅଷାଢିଆ ପଣସ ବୋଧେ ଆପଣଙ୍କର?
ଆଜ୍ଞା ଆଜ୍ଞା ଆଜ୍ଞା। ସେତେବେଳେ ମାତ୍ର ବୋହୁତ ଲେଟରେ ହେଟା ହୁଏ। ଲେଟରେ ବି ପାଚେ।
ଆଉ ହେଣେ ଯାଇ
ଆଜି କଣ ବୁଲିବାକୁ ଯିବୁ। ଆମେ ଗୃହ ତ ଲୋକ ଆମ ଛୁଆପିଲା ପାଠଶାଠ ଆଜି ସବୁ ସ୍କୁଲ ବନ୍ଦ ଅଛି ଆଜି ମହରମ। କଣ ଯୋଉ ସ୍କୁଲରେ ଛୁଟି ଦେଇଚନ୍ତି ତାଙ୍କ ବି ଦ୍ୟାୟାଳୟରେ ସବୁ ବନ୍ଦ ଆଉ ଛୁଆ ସବୁ ଘରେ ଏଁ ଘୋ ଘୋ ଘୋ ଘୋ ହୋଉଚନ୍ତି ବାଡା ପି
ଆ ଛୁଆମାନେ ଖେଳିବେନି ତାଙ୍କ ବୟସରେ ଖେଳିବେନି ଆଉ କେବେ ଖେଳିବେ ତାଙ୍କ ବୟସ ଏଟା।
ଆଉ ଯୋଉ ଯେତେ ପ୍ରଚୁର ପରିମାଣରେ ଖରା ହୋଉଚି ସେ ଖରାରେ ଛୁଆ
ଆଜ୍ଞା। ତାଙ୍କୁ ବି ପଦାକୁ ବାହାର କରିବେନି ତାଙ୍କୁ ପାଣି ଦେବେ ପିଇବାକୁ ତାଙ୍କୁ ପରିମାଣ ପାଣି ଦେବେ ପିଇବା ପାଇଁ।
ଦିଦି ଦେଇଥିଲେ ଆମକୁ ଉର ଆସ ଦେଇ ମୁଁ ସେଇ ଓ ଆର ଏସକୁ ପାଣି। ରଖିଛି ସେଥିରେ ଫ ଗୋଳେଇକି ରଖିଛି ସେଇଥିରୁ ଗିଲାସ ଗିଲସ ପେଇ ଦଉଛି।
ହଁ ବହୁତ ଭଲ ତାଙ୍କୁ ବହୁତ ପାଣି ଯେତେ ଦେବେ। ଛୁଆଙ୍କ ପାଇଁ ବହୁତ ଭଲ।
ନଅ ଜାଣି ପାଣି ପିଇଦବ।
ଆଜ୍ଞା ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ମୋ ଶାଶୁ ଶଶୁର। ଆଜ୍ଞା ମୋର ପାଞ୍ଚ ବର୍ଷର ଛୋଟ ପୁଅଟିଏ ଅଛି।
ଆଚ୍ଛା।
ଆଉ ମୋ ଯାର ଗୋଟେ ପୁଅ ଗୋଟେ ଝିଅ।
ଆଜ୍ଞା।
ଆଉ ମୋ ଶ୍ୱଶୁର ଦେଢଶୁର ଶାଶୁ ଆମର ଯୌଥ ପରିବାର ଆଉ।
ହଁ ମାନେ ବହୁତ ମିଶିକି ରହୁଚନ୍ତି।
ଆଜ୍ଞା ଗୋଟେ ବଡ ହାଣ୍ଡିରେ ରୋଷେଇ ହୁଏ ଆମର ସବୁ ଏ ଏକ୍ଷାଟିଏ ଆମର ସେମିତି ନୁହେଁ କି ଇଏ ସିଏ ଆ ଆମର ସବୁ
ଟା ବହୁତ ଭଲ ପରିବାର ମାନଙ୍କ ପାଇଁ।
ଆଉ କୋଉଠି ବୁଲିବାକୁ ଭଲ୍ ପାଆନ୍ତି? ସବୁ ଯାଇଛନ୍ତି?
ସମସ୍ତେ ବୁଲିବାକୁ ଯାଆନ୍ତି ଯେ ଯି ଘରର ସାନ ବୋହୂ ହୁଅନ୍ତି ସେ
ହଁ ଆଜ୍ଞା ବୋହୁତ ଦାୟିତ୍ୱ ଥାଏ ବୋଉ ମାନେ ତ ମ୍ୟା ବାହା ହେଲା ପରେ ତ ବହୁ ଦାୟିତ୍ୱ ଥାଏ ବୋହୂ ମାନଙ୍କର।
ତଥାପି ଆଗରୁ କୋଉଠି କୋଉଠି ସବୁ ଯାଇ ବୁଲିବାକୁ କୋଉ ମନ୍ଦିର ଯାଗକୁ ଯାଇ
ଇଏ ସବୁ
ଆଜ୍ଞା।
ବାହାଘର ପରେ ଦିତ ବୁଲା ଛୋଟ ଛୁଆ ଆଉ କୁଆଡେ ଯାଇ ହେଲାନି ଆଉ। ଆପଣ କଣ ବ୍ୟସ୍ତ ଅଛନ୍ତି ବାନ୍ଧବୀ?